। ହ୍ୟାଲୋ ମ୍ୟାଡମ ନମସ୍କାର ଜୟ ଜଗନ୍ନାଥ।
ହଁ ମ୍ୟାଡାମ ନମସ୍କାର କୁହନ୍ତୁ କଣ କରୁଛନ୍ତି?
ଏଇ ବସିଥିଲି, ଆଉ ଆପଣ କଣ କରିଛନ୍ତି?
ମୁଁ ବି ସେଇ ବସିଥିଲି, ଆଉ ଆପଣଙ୍କର ବର୍ଷା ହଉଛି?
ହଁ ସେମିତି ଟିକେ ଟିକେ ବର୍ଷା ହଉଛି ଆଉ।
ଆଛା ଆଉ ଖାଇଲେ କଣ ଆପଣ?
ହଁ ମୁଁ ଖାଇଥିଲି ଭାତ ଆଉ ମଟନ ଖାଇଥିଲି ଆଉ। ଆ ଆପଣ କଣ କହିଲେ?
ମୁଁ ଖାଇଥିଲି ଭାତ ଅଣ୍ଡା ତରକାରୀ। ଆଉ ମଟନ କଣ ଆପଣ ବନେଇଥିଲେ?
ନାଇଁ ନାଇଁ ମୁଁ ବନେଇ ନ ନଥିଲି ମାଇ ବନେଇଥିଲେ ଆଉ।
ଆଚ୍ଛା ଆପଣ କଣ ମ୍ୟାରେଜ କରିଛନ୍ତି ନା ଅନମାରିଡ?
ଆଜ୍ଞା।
ହ୍ୟାଲୋ ମାନେ ଆପଣ ମ୍ୟାରେଜ କରିଛନ୍ତି ନା ଅନମାରିଡ,?
ନା ମୁଁ ଅ
ହଁ ମୁଁ କହିଲେ ଆପଣ ମ୍ୟାରେଜ କରୁଛନ୍ତି ଆଛା। ଆପଣ ତାହେଲେ କରିନାହାନ୍ତି ମାଇଁ କରିଥିଲେ ଆପ
ଆଜ୍ଞା ମାଇଁ କରିଥିଲେ ମାମୁଁ ଘରକୁ ଆଜି ଯାଇଥିଲୁ ନା। ମାଇଁ କରିଥିଲେ ଖାଇ ପିଇକି ଆସିଲୁ ଆଉ।
ହଁ ଏଇ ତ ବର୍ଷାରେ ତ ଆମର ଏଇ ସବୁ ତ ଖାଇବାକୁ ଭଲ ଲାଗେ ବେଶୀ ବାର ତ ଏମିତି ସବୁବେଳେ ପଡେ କିନ୍ତୁ। ବର୍ଷାରେ ଟିକେ ଏମିତି ସବୁ କରି ଖାଇବା ପାଇଁ ଭଲ ଲାଗେ। ଆଉ ଏବେ କିଛି ଖାଇଲେଣି ନା ଖାଇନାହାନ୍ତି?
ନା ଏବେ ଆସିକି ପହଞ୍ଚିଲି ଖାଇନି ଖାଇବି ଆଉ।
ଆଚ୍ଛା ଏବେ କଣ ମାମୁ ଘରେ ନା ଆପଣଙ୍କ ଘରେ ଅଛନ୍ତି?
ନାଇଁ ଏବେ ଆମ ଘରେ ମୁଁ ଅଛି।
ଆଚ୍ଛାଏକ
ନା ମୋ ମାଆର ମୋର ଯାଇ ଥିଲୁ ମୁଁ ଯାଇଥିଲି ଟିକେ ହସପିଟାଲ୍ ଯାଇଥିଲି।
ଆଚ୍ଛା କାଇଁ ଦେହ ଭଲ ନାହିଁ?
ନାଇଁ ନାଇଁ ମୁଁ କ୍ଲିପିଙ୍ଗ କରଇଛି ଦାନ୍ତ ସେଥିଲାଗି ଯାଇଥିଲି ରୁଟିନ ଚେକପ ପାଇଁ ତାପରେ ଆସିଲି।
ଆଚ୍ଛା ଆଉ ମଟନ ଟା ଖାଇଲେ କେମିତି?
ମଟନ ଟା ସେମିତି ଖାଇହବନି କାହିଁକି ମାଂସ ମାଂସ ପିସ୍ ଖାଇହବ।
ଆଚ୍ଛା ଆଉ ଆପଣଙ୍କ ଘରେ କିଏ ସବୁ ଅଛନ୍ତି?
ଆମ ଘରେ ବାପା ମା ମୁଁ ବଡ଼ାପା, ବଡ଼ ବୋଉ, ଭାଇ, ଆଉ ମୋ ପିଇସିଙ୍କର ଗୋଟେ ପୁଅ, ମୋ ଜେଜେମା।
ଜଏଣ୍ଟ ଫ୍ୟାମିଲି ଆଉ।
ଆଜ୍ଞା।
ହସ ଖୁସିରେ ପୁରା ଦିନ ପଳଉଥିବ ଆମ ଘରେ ମୋ ବାପା, ମୋ ବୋଉ, ମୋ ତିନି ଭାଇ, ମୋ ଭାଉଜ ମୁଁ ମୁଁ ଆମର ଛୋଟ ଛୋଟ ଦିଟା ଝିଅ ମୋ ଭାଉଜଙ୍କର ସବୁ ଅଛୁ ଆଉ।
ଆଚ୍ଛା।
ନାଇଁ ମୁଁ ବି ମ୍ୟାରେଜ କରିନି। ଆଉ ଆପଣ ମଟନ କରିବା ଶିଖିଛନ୍ତି? ମାନେ ଆପଣ ମଟନ କରିଛି? ଶିଖିଛନ୍ତି ରୋଷେଇ?
ଅ ଆଜ୍ଞା।
ଆଛା ଆପଣ କଣ କେମିତି ବନାନ୍ତି?
କଣ କହିଲେ?
ଆପଣ କଣ କେମିତି ବନାନ୍ତି?
ହଁ। ମତେ ଅ ସେମିତି ରୋଷେଇବାସ ଭିତରୁ ମତେ ବିରିୟାନୀ ଟା ଟିକେ ଭଲସେ ବନେଇ ଆସେ। ଆଉ ମ୍ୟାଗି, ଚାଓମିିନ ବି ଭଲସେ ବନେଇଦବେ ମାନେ ବନେଇ ପାରିବେ ସବୁ ଜିନିଷ।
ହୁଁ ଘରେ ଏତେ ଜଣ ଅଛନ୍ତି ମାନେ ଆପଣଙ୍କୁ ହଁ କି କିଛି କରିବାକୁ ପଡିିନଥିବ ଆଉ।
ଆଜ୍ଞା।
ଆଉ କଣ ସବୁ ଗଛ ଲଗେଇଚନ୍ତି?
ହଁ ଆମର ଆମର ଚାଷବାସ କରନ୍ତି ଆମ ଘର ଲୋକ ବାପା ବଡପା ଚାଷୀ। ତ ଆମର ଏବେ ଲାଗିଚି କଲରା, କାକୁଡି, ଝୁଡଙ୍ଗ ଆ ଆଉ ଲାଗିଚି ଭେଣ୍ଡି ଏମିତି ସବୁ ଲାଗିଚି। ଶୀତ ଦିନ ଯେତେବେଳେ ସେପ୍ଟେମ୍ବର ମାସ ଆସିବ, ସେତେବେଳେ ଆମର କୋବି, ବନ୍ଧାକୋବି, ବାଇଗଣ ଏଗୁଡା ସବୁ ଲାଗିବ। ଆଉ ଆମର ବାଦାମ ବି ଲଗା ହୁଏ। ଧାନ ଚାଷ ବି ହୁଏ। ଏବେ ଧାନ ଚାଷ ମାନେ ଧାନ ବୁଣା ହେଇଚି ତିନି ମାସିଆ ଧାନ ସେଟା ବି ବୁଣା ହେଇଚି।
ହଁ ଆପଣଙ୍କୁ ଆଉ ବୋଧେ ମାନେ ମାର୍କେଟ ରୁ କିଣିବା ପାଇଁ କିଛି ବି ପଡୁନଥିବ।
ହଁ ମାର୍କେଟ ରୁ କିଣିବାକୁ ପଡେ ମାନେ ଆମ ଗାଁ ରେ କିମ୍ବା ଆମ ସାହି ଭାଇରେ ଯୋ ଉ ସବୁ ପରିବା ପତ୍ର ଲାଗେ ସେଗୁଡା କିଣିବାକୁ ପଡେନା ଆଉ ନହେଲେ କିଣା କିଣି କରିବାକୁ ପଡେନା ଆଉ। ଆଳୁ, ପିଆଜ ହୋଉ କିମ୍ବା ଟମାଟୋ ହୋଉ ଅ ନହେଲେ ପୋଟଳ ଜହ୍ନି ଏଗୁଡା ଟିକେ ମିଳେ ନା ତ ସେଗୁଡା ଟିକେ କିଣିବାକୁ ପଡିବ ଅମୃ ତମଣ୍ଡା ଏଗୁଡା ସବୁ କିଣି ବାକୁ ପଡେ।
ଆଛା ଆପଣଙ୍କ ନାଁ ଟା କଣ?
ଆ ସେଟା ଆଜ୍ଞା କହି ହବନି।
ହୋଉ ହୋଉ। ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ପୁରା ଭଲ ଅଛି। ଆଉ ଆପଣଙ୍କର
ହଁ ମୋର ବି ଭଲ ଅଛି। ଆଉ ଆପଣଙ୍କ ଗାଁ ରେ ରଥଯାତ୍ରା ହୁଏ।
ହଁ ଆମ ଗାଁରେ ରଥଯାତ୍ରା ହୁଏ। ମାନେ ସେମିତି ପୁରା ପୁରୀ ମନ୍ଦିର ଭଳିଆ ହୁଏ ନା କିନ୍ତୁ ର ଖାଲି ରଥ ଟଣା ସ୍ନାନ ପୁର୍ଣିମା ବି ହୁଏ ନା ମାନେ ଏତେ ରିଚୁଆଲ କରିପାରନ୍ତିନି। କିନ୍ତୁ ଯାତ୍ରରେ ରଥଟା କୁ ଟାଣନ୍ତି।
ହୁଁ ନାଇଁ ଆମ ଗାଁରେ ହଁ ଆମ ଗାଁ ରେ ସ୍ନାନ ପୂର୍ଣ୍ଣିମା ବି ହୁଏ ବାକି ଆମ ଗାଁରେ କଣ ନା ମାନେ ପୁରୀରେ ଆମର ତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଅଛନ୍ତି। ଆମର ଏଠି ଗୋଟିଏ ଜଗନ୍ନାଥ ମୂର୍ତ୍ତି ତ ବଡ ଜଗନ୍ନାଥ ମୂର୍ତ୍ତିଟେ ଅଛନ୍ତି। ଆମର ସ୍ନାନ ପୂର୍ଣିମାରେ ସ୍ନାନ ପୂର୍ଣ୍ଣିମା ବି ହୁଏ। ଆଉ ଆମର ରଥ ଟଣା ବି ହୁଏ। ବୋହୁତ ଲୋକ ହୁଅନ୍ତି ବୋହୁତ ଭଲ ଭାବରେ ବି ହୁଏ ରଥ ଟଣା ଆମର।
ଆପଣଙ୍କର ଚତୁର୍ଥ ମୂର୍ତ୍ତି ନାହାନ୍ତି। ଖାଲି ଜଗ-ଜଗନ୍ନାଥ ଅଛନ୍ତି।
ନାଇଁ ସେ ସବୁ ଅଛନ୍ତି କଣ ମାନେ ଯୋଉ ଆମର ଯୋଉ ଘରେ ଯେମିତି କରନ୍ତି ଛୋଟ ଛୋଟ ମୂର୍ତ୍ତି ରଖି ପୂଜା କରନ୍ତି ସେମିତି ସେ ତାଙ୍କ ପାଖରେ ହଁ ରଖିକି କରିଚନ୍ତି କିନ୍ତୁ ଆମର ଗୋଟିଏ ଠାକୁରଙ୍କୁ ପୂଜା କରାଯାଏ। ମାନେ ବଡ ମୂ ର୍ତ୍ତି ଗୋଟେ ବସିକି ପୂଜା କରାଯାଏ।
ଆଜ୍ଞା ଆଜ୍ଞା।
ହଁ ସେଇ ବଡ ମୂର୍ତ୍ତି ଗୋଟିଏ ରଥରେ ବି ଯାଆନ୍ତି। ଆମର ଏଠି ରଜା ଛେରା ପହଁରା କରିସାରିବା ପରେ ରଥରେ ସେ ଯାଆନ୍ତି ଆଉ।
ହୁଁ ଆଉ ସବୁଆଡେ ତ ସେଇ ସବୁ ସେଇ ଜିନିଷ ଆଉ।
ଆଉ ଆପଣଙ୍କ ଗାଁରେ ଆଉ କଣ ସବୁ ପୂଜା ଅଛି ସେମିତି ପୂଜା ପର୍ବ?
ହଁ ଆମ ଗାଁରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଡଙ୍ଗ ଭାଷା ଟା ଟିକେ ଭଲସେ କରନ୍ତି। ଏ ମାନେ ଆମର ସବୁ ଆମ ଗାଁରେ ଅଛି ଅ ଶିବ ମନ୍ଦିର ଅଛି ସାଇବାବା ମନ୍ଦିର ଅଛି ଶନି ମନ୍ଦିର ଅଛି ହିଙ୍ଗୁଳାଙ୍ଗ ମନ୍ଦିର ଅଛି ଆଉ ରାମ ସୀତାଙ୍କର ମନ୍ଦିର ଅଛି ରାଧାକୃିଷ୍ଣ ମନ୍ଦିର ଅଛି ହନୁମାନ ମନ୍ଦିର ଅଛି ତାରିଣୀ ଅଛି ଜାଗୁଳେଇ ମନ୍ଦିର ଅଛି। ବୁଢୀ ଜାଗୁଳେଇ ମନ୍ଦିର ଅଛି ସବୁ ମନ୍ଦିର ଅଛି। ଏଇ ମନ୍ଦିର ମାନଙ୍କରେ ସବୁ ମନ୍ଦିରରେ ସବୁ ମନ୍ଦିରରେ କୀର୍ତ୍ତନ ହୁଏ। ଭୋଗ ବି ବନ୍ ଣ୍ଟା ହୁଏ। ମାନେ ସକାଳର ପ୍ରସାଦ ଟା ସବୁ ମନ୍ଦିରରେ ଛାଏ। ଉ ଯୋଉମାନେ ସବୁ ବୁଲିବାକୁ ଠାକୁର ଦର୍ଶନ କରିବାକୁ ଯଆନ୍ତି ମନ୍ଦିର ଯାଆନ୍ତି ସକାଳୁ ସକାଳୁ ଡଙ୍ଗା ଭସେଇ ସାରିକି ସେମାନଙ୍କୁ ତ ସେମାନେ ନେଇକି ଆସନ୍ତି ଘରେ ସେଦିନ ସକାଳ ରୋଷେଇ ଟା ହୁଏନା। ଆଉ ଆମ ଘର ପାଖରେ ଗୋଟେ ତାରିଣୀ ମନ୍ଦିର ଅଛି। ସେଇଠି ସବୁ ଯିଏ ବିଭା ହୁଏ। ତାରେଣୀ ମନ୍ଦିରରେ ଅରୁଆ ଭାତ ଡାଲମା। ସବୁ ଏମିତି ହୁଏ ଆମେ ପୁରା ରାତି ଦି ଟା କି ତିନିଟା କି ରାତି ରାତି ଶୁଅନ୍ତିନି ଯେହେତୁ କୀର୍ତ୍ତନ ବୀର୍ତ୍ତନ ଚାଲେ ଆଉ ରୋଷେଇବାସ ବି ହଉ ସକାଳକୁ ପ୍ରସାଦ ବଣ୍ଟା ହବ ବୋଲି ଲୋକ ଶୁଅନ୍ତିନି। ଆଜ୍ଞା, ଆଜ୍ଞା। ନା ପାଞ୍ଚ ଦିନିଆଙ୍କ ବୁଲିକି ଚ ତି ଚାରିଟାରୁ ଅଂଗ କୀର୍ତ୍ତନ କରନ୍ତି। କୀର୍ତ୍ତନିଆ, ଆଉ ଟା ମାନେ ଭଲ ଏ ଉ କରାହୁୁଏ। କୀର୍ତ୍ତନ ହୁଏ ସବୁ ପ୍ରସାଦ ପ୍ରସାଦ ଦିଆ ହୁଏ ଏମିତି ହୁଏ ଆଉ। ଆପଣଙ୍କ ଗାଁରେ କେମତି ହୁଏ?
ଆମର ଏଠି ତ ବହୁତ ଭଲ ଭାବରେ ହୁଏ। ଆମର ଏଠି ଆମ ମନ୍ଦିରରେ ଗାଁ ମନ୍ଦିରରେ, ଆମର ଏଠି ସାତ ଦିନ ମାନେ ଆମର କାର୍ତ୍ତିକ ପୂର୍ଣମୀ ରୁ ପୂର୍ବ ଦିନ ଯୋଉ ଅଁଳା ନବମୀ ଠାରୁ ଆମର ସାତ ଦିନ ଭାଗବତ ସପ୍ତାହ ବସିବ, ଆମର ସବୁ ଜାଗାରେ କାର୍ତ୍ତିକେଶ୍ଵର ମୂର୍ତ୍ତି ହେଇକି ପୂଜା ପାଆନ୍ତି ଆମର ଏଠି ରାଧାକୃଷ୍ଣ, ରାଧାଙ୍କର କୃଷ୍ଣ କୃଷ୍ଣ ଙ୍କର ରାସଳିଳା ହୁଏ ତ ରାଧାକୃଷ୍ଣ ପୂଜା ପାଆନ୍ତି ତ ସେଇ ସାତ ଦିନ ଆମର ଏଠି ଭାଗବତ ସପ୍ତାହ ବସିବ। ଆମର ଗାଁ ମାନେ ଖରାବେଳେ ରାତିରେ ଏତେ ଦିନ ଆମର ଖାଇବା ପିଇବା ହବ।
ଯୋଉ ସପ୍ତାହ ବସେ ତ?
ହଁ ସାତ ଦିନ ରାତିରେ ଖାଇବା ପିଇବା ମାନେ ଖରାବେଳେ ରାତିରେ ହବ। ଆଉ ସ ତାପରେ ଆମର ଗୀତା ପାଠ ହବ। ଆମର ଭାଗବତ ପାଠ ହବ। ଆମର ମେଲୋଡି ପ୍ରୋଗ୍ରାମ ହବ। ଆମର ପୁରୀରୁ ମାତା ମାନେ ଆସ ଆସନ୍ତି ଆମର ଯୋଉ ପ୍ରବଚନ ଦିଅନ୍ତି। ତ ପୁରୀରୁ ସେମାନେ ଆସିକି ବି ଦିଅନ୍ତ। ଆମର ଏମିତି ସବୁବେଳେ ଚା ହଁ ରାତି ଚାରିଟା ରାରୁ ବି ଆମର ସବୁଦିନ କୀର୍ତ୍ତନ ହବ। ଆମର ରାତି ଚାରିଟାରୁ କୀର୍ତନ ହେଲା ପରେ ଆମ ତିନିଟା ରାତିରୁ ବି ଏଠୁ ଉଠି ସବୁ ମୂର୍ଜ ପକାଉ ସାତ ଦିନ। ତାପରେ ଆମର ସନ୍ଧ୍ୟାବେଳେ ଆମେ ଗୀତା ପଢିବା ପାଇଁ ଯାଉ। ଆଉ ଆମର ସାତ ଦିନ ଖରା ବେଳେ ରା ରେ ଦି ଟାଇମ୍ ଆମର ଖାଇବା ପିଇବା ହବ। ଏପଟେ ପ୍ରୋଗ୍ରାମ ହଉଥିବ। ସେପଟେ ମାନେ ଭଜନ ହଉ କିମ୍ବା ମେଲୋଡି ହଉ କିମ୍ବା ପ୍ରବଚନ ହଉ ଆମର ଚାଲି ଥିବ ଆଉ ସେପଟେ ଖାଇବା ପିଇବା ବି ହଉଥିବ। ଆଉ ସନ୍ଧ୍ୟାବେଳେ ସନ୍ଧ୍ୟା ଆଳତି ଭଲ ଭାବରେ ଟିକେ କେ ହୁଏ। ତାପରେ ଆମର ଲାଷ୍ଟ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣମୀ ଯୋଉ ଦିନ ସେଦିନ ଆମର ଆଉ ମାନେ ଦି ଟାଇମ୍ ରୋଷେଇ ନାହିଁ। ଆମର ଏକାଥରେ ସକାଳୁ ଚୁଲା ଲାଗିବ ମାନେ ରୋଷେଇ ଷ୍ଟାର୍ଟ ହେଇଯିବ ସକାଳୁ। ଆରମ୍ଭ ରାତିରେ ରୋଷେଇ ସରିବ ଯାଇକି ସନ୍ଧ୍ୟା ବେଳେ। ତାପରେ ସନ୍ଧ୍ୟା ବେଳେ ଆମର ଯେମିତି ଆମର ମାନେ ଆଳତୀ ଫାଳତୀ ତି ହଉଛି ସବୁ ଆଳତି ଫାଳତି ସରିବ। ବଡ ଆକାରରେ ହବ କୀର୍ତ୍ତନ ଫୀର୍ତ୍ତନ ହେଇକି ସରିବ ତାପରେ ଆମର ହରିଆଟ ବସିିବ, ହରିଆଟ କୀର୍ତ୍ତନ ବହୁତ ବଡ ଆକାରରେ ହୁଏ, ହରିଆଟ କୀର୍ତ୍ତନ ହେଇ ସାରିବ, ତାପରେ ଶେଷରେ ଖାଇବା ପିଇବା ହବ ହରିଆର କୀର୍ତ୍ତନ ସରିଲା ପରେ ଖାଇବା ପିଇବା ହବ ଆମର ଶେଷ ଯୋଉ ଆମର ଇଏ ହୁଏ, ହଁ ସେଇ ସାତ ପାଞ୍ଚ ଦିନ ସାତ ଦିନ ଭିତରେ ଆମର ମଝିରେ ବଳିଦାନ ଗୋଟେ ପଡେ ସେଦିନ ବଳିଦାନ ବି ଦିଆଯାଏ। ତାପରେ ସାତ ଦିନ ଲାଷ୍ଟ ଦିନ ହରିଆଟ ହବ କୀର୍ତ୍ତନ ହବ, ଶେଷରେ ଠାକୁରଙ୍କର ପୁର୍ଣ୍ଣାହୁ ହବ ହେଇସାରିବା ପରେ ବାଣ ଫାଣ ସବୁ ସରିବ ଆଉ ଶେଷ ହବ ଆଉ ଆହୁରି ବହୁତ କିଛି, ବହୁତ କିଛି ଆମ ଗାଁରେ ଅଛି ଆମର ମାନେ ବର୍ଷା ସାରା, ଏମିତି କିଛି କିଛି ନହିଁ ଯେ ନାହିଁ ସବୁ ଗୋଟେ, ଗୋଟେ, ଗୋଟେ, ଇଏ ତ ମାନେ ଆମ ଗାଁ ର ମାନେ, ନିଜ ମାନେ ଗୋଟେ ଯେମିତି ଆପଣ କହିଲେ କି ସାହିରେ ତ ଏଇଟା ଆମ ସାହିର ପର୍ବ ଗଲା।
ଆଛା ଆଚ୍ଛା।
ହଉ ଆଜ୍ଞା। ଆପଣଙ୍କ ସହିତ ତ କଥା ହେଇକି ଭଲ ଲାଗିଲା।
ଆଜ୍ଞା। ହଁ ମତେ ବି ଭଲ ଲାଗିଲା ଆଉ
ହଉ ଆଜ୍ଞା। ମୁଁ ରଖୁଛି।
ଆଜ୍ଞା।
କାଟନ୍ତୁ ସେପଟରୁ ଆଜ୍ଞା!
ଆଜ୍ଞା ଆଜ୍ଞା।